ଆଉ କଣ କରୁଚ?
ଏଇ ଝିଅଟାକୁ ଶୁଆଉଥିଲି ଆଉ, କଣ କରୁଚ ତୁମେ?
ମୁଁ ଏଇଠି ଖାଇକି ଏଠି ବସିଥିଲି ଆଉ କିଛି କାମ ନାହିଁ। ନାଇଁ କିଛି ନାଇଁ ଏଠି ବସିଥିଲି ଏମିତି କିଛି କାମ ନାହିଁ ଆଉ ଫୋନ ଧରିକି ଚିପୁଥିଲି।
ହଁ-ହଁ ଖାଇସାଇଲଣି?
ହଁ। ଖାଇପିଇକି ବସ୍ଚି ଆଉ। ଆଉ କିଛି କାମ ନାହିଁ ତ ଏଇନେ?
ଆଉ ରୋଷେଇବାସ?
ରୋଷେଇ ସକାଳ ବ୍ରେକ୍ଫାଷ୍ଟ କରିଦେଇଥିଲି ରୋଲ୍ ବନେଇଥିଲି ମୋ ପୁଅ ନେଇକି ଗଲା ସ୍କୁଲ୍। ସେଇଠୁ ମୁଁ ଗାଧେଇକି ଆସିକିରି ପୂଜା ସାରିକି ଟିକେ ଖାଇଦେଲି। ଖାଇକି ବସିଛି ଆଉ।
ଓହୋ।
ଆଉ ତମର ତମେ ବ୍ରେକ୍ ଫାଷ୍ଟ କରିସାରିଲଣି ନା?
ଖାଇସାରିକି ଝିଅଟାକୁ ଶୁଆଉଥିଲି ସେ ଉଠି ପଡ଼ୁଛି ସକାଳୁ ନା।
ଅ ହ।
ତାକୁ ଶୁଆଉଥଲି ଟିକେ।
ଛୋଟପିଲା ଆଉ। ଆଉ ଆ କଉ ତମେ ନୁ
ଆଜ୍ଞା।
ତମେ ତମ ଶାଶୁ ଘରେ ରହ?
ନା ନାଇଁ।
ଅ ଅ ଘରକୁ ଆସିଥିଲ ଆଉ ଯାଇନ ନା?
ନା ନା ଯାଇନି।
ଓ ହୋ।
ପୁଅ କଣ ସ୍କୁଲ ଯାଉଚି?
ହଁ ପୁଅ ସ୍କୁଲ ଯାଉଛି ତାର ସାତଟାରୁ ସ୍କୁଲ। ତା ସାତଟାରୁ ଗାଡି ଆସୁଛି ସେ ଏଇ ନର୍ମାଲ ବି ଆମେ ପାଞ୍ଚଟା ବେଳୁ ଉଠେଇକି ମୋର କାମ ସରିଯାଉଛି ଆଉ। ଟଫିନ୍ ବିଫିନ୍ ମନେଇଲା ବେଳକୁ ଲେଟ୍ ସେ ବି ଗାଧେଇକି ଯାଉଛି। ଛୁଆ ଟିକେ ପଢୁଚି ଅଧଘଣ୍ଟେ ହଁ। କେହି ନାହାନ୍ତି ଦି ଜଣ ବୋଲି ଆମେ ଏନ୍ତି କିଛି ଏକ୍ସଟ୍ରା ବଡନ୍ କାମ ନାହିଁ।
ଭଲ ପଳେଇଗଲେ ସରିଲା ଲେଟ୍ କରିକି ରୋଷେଇ କରିବ।
ହଁ ସିଏ ଆସିିଲା ବେଳକୁ ବି ଦିଟା ତେଣୁ କରି ରୋଷେଇଟା ଲେଟ୍ ରେ। ଏଇଥି ପାଇଁ ନା ନା ବର୍ଷା ହଉନି କିନ୍ତୁ ପୁରା ବର୍ଷା ପାଗ କରିକି ରହିଚି।
ହଁ।
ପୁରା ଢାଙ୍କିକି ରହିଛି ବର୍ଷା କିନ୍ତୁ ହେଇନି। ଯଦି ହବ କିନ୍ତୁ ପ୍ରବଳ ଗୁଳୁଗୁଳି ହଉଛି ଆମର ତ ଏତେ ବର୍ଷା ହେଲେ ଏଟା ଥଣ୍ଡା ହଉନି।
ହାଡ଼ ଜାଗାଟା ନା ସେଥିପାଇଁ ଏମିତି ହେଉଛି ଗରମ ଅଧିକ ହଉଛି।
ବର୍ଷା ହେଲେ ବି ପାଣି ଗୁଳୁଗୁଳି ଯାଉଛି ସକାଳୁ ତ ଗରମ ଲାଗୁଛି ବର୍ଷା ଏନ୍ତି
ଆମ ଆଡ଼େ ଟିକେ ବି ମେଘ ହେଲେ ଟିକିେ ଥଣ୍ଡା ଲାଗୁଛି ନଈ ପାଖ ଜାଗା ଗୁଡା।
ହଁ ହଁ ନା ଏରା ଗରମ ପ୍ରବଳ।
ହଁ ସେପଟେ ହଁ ବହୁତ ଗରମ ଜାଗା।
ହଁ। ଆମର ଏପଟେ ଓ ହଉ ଦେଖାଯାଉ ଭଗବାନ କେବେ ବର୍ଷା ଦଉଛନ୍ତି ଭଲରେ ଆଉ। ଥଣ୍ଡା ଲାଗୁ ଯେ ଏପଟ।
ହୁଁ।
ଲୋକ ତ ଏତେ ହଇରାଣ ଅଲରେଡି ହେଲେଣି।
ବର୍ଷା ତ ନାହିଁ କଣ ଏ ମାନେ ଏ ବର୍ଷ।
ହଁ ଏଇ ବର୍ଷ ବେଶୀ ବର୍ଷା ନାହିଁ ଏଇ ଯୋଉ ପାରିଲେନି ନା କଣ ଆସିଛି ଯେ ଏଇ ଇୟେଟା ଯୋଗୁ। ଦେଖାଯାଉ। ଆଉ ଏମିତ ରଥଯାତ୍ରା ଅଛି ଆଉ ରଥଯ ନା ଆହୁରି ବର୍ଷା ହବନି ରଥଯାତ୍ରାରେ ହୁଏନି କି ଆଉ କଣ କୁହନ୍ତି ଅଣ ସ ସରବରଙ୍ଗ ନା କଣ ଗୋଟେ।
ଅଣସରଭର ଠାକୁର ରହିଲେ।
ହଁ ସେଇ ଟାଇମ ରେ ବି ସବୁ ଗରମ ଗୁଳୁଗୁଳି ହୁଏ।
ଏତେବେଳେ ଅଧିକା ଗରମ ହବ।
ପ୍ରବଳ ଗରମ। ସତ କଥା କଣ ଏମିତି ଥାଏ କିି କଣ ମୁଁ ବି କିଛି ବୁଝିପାରେନି ଆକଚୁଆଲି କଣ ଏମତି।
ସେ ଠାକୁର ଯୋଉ ଜର ହୁଏନି ଠାକୁର ଆଙ୍କୁ ବର୍ଷରେ ଥରେ ସେ ଘର ଭିତରେ ରହନ୍ତିନି ସେ ରହିବ ସେଠି ହଁ ହଁ। ଅଣସର ଘରେ ସେ ରହିବ ସେଠି ଭୋଗ ଭୋଗ କିଛି ଲାଗେନି ମାନେ ମହାପ୍ରସାଦ କିଛି ଲାଗେନେଇଁ। ଖାଲି ଯାହା ଚକୁଡ଼ା ଭୋଗ ହବ ଠାକୁର ଧଳା ପିନ୍ଧିକି ରହିବେ। ସେ ନଅ ଦିନ ନ କେ ଦିନ ଥାଏ।
ହଁ ହଁ।
ତାପରେ ବାହାରିକି ଗାଧେଇବେ।
ହଁ ଯୋଉଦିନ ଗାଧେଇବେ ସେଦିନ ରଥଯାତ୍ରା ହବ ନା କଣ?
ନାଇଁ ଯୋଉ ଗାଧେଇ ସାରିକି ତା ଯୋଉ ଗାଧାଆନ୍ତିନି ଦେବସ୍ନାନ ପୂର୍ଣ୍ଣିମା।
ହଁ ହଁ ହଁ।
ଏ ଯୋଉ ଗାଧାନ୍ତି ହଁ ନା ନା ଗାଧେଇବେ ଆଗେ ଆଗେ ଗାଧେଇବେ ଗାଧେଇ ସାରିଲା ପରେ ତାଙ୍କୁ ଜ୍ୱର ହେବ।
ଓହୋ ଗାଧେଇ ସାରିଲା ପରେ ତାଙ୍କୁ ଦେବସ୍ନାନ ପୂର୍ଣ୍ଣିମାରେ ଯୋଉ ଠାକୁରଙ୍କୁ ଗାଧେଇ ଦିଅନ୍ତି ତାପରେ ତାଙ୍କୁ ଜର ଆସେ।
ହଁ ଜର ଆସେ ସେ ରହିବେ ତାପରେ ବାହାରିକି ଅଣସର ଘରୁ ରଥକୁ ଆସିବେ। ଆଉ ଯିବେନି ମଣ୍ଡପକୁ ଏ ଦେବସ୍ନାନ ପୂର୍ଣ୍ଣିମା ରୁ ତ ମନ୍ ବାହାରିବେ। ମଣ୍ଡପ ଛାଡ଼ିକି ଆସିବେ ଆଉ ସେ ରଥଯାତ୍ରା ପରେଯିବେ।
ରଥଯାତ୍ରା ପରେ ଯାଇକି ଯିବେ ଆଉ। ଓ ହଁ ତାହେଲେ ଏଇ ଜିନିଷ ଟା
ଠାକୁର ବି ସେମିତି ତାଙ୍କର ଦେହ ପା ତାଙ୍କର ବର୍ଷରେ ଥରେ ଖରାପ ହେବ ବର୍ଷରେ ଥରେ ବାହାରକୁ ଆସିବେ ବୁଲି।
ହଁ। ଜଗନ୍ନାଥଙ୍କର ଏଇରା ସବୁ ନୀତି ଅଛି। ମୁଁ ଜାଣିଛି ଅଣସର ଘର ମୁଁ କିନ୍ତୁ ମୁଁ ଜାଣିନି ସେ ଅଣସର ଘର କଣ?
ହୁଁ ସେପଟେ ରଥପଥ ଟଣା ହୁଏ।
ହଁ। ଏଇଟା ଆମ ପାଖରେ ଅଛି କଳା ମନ୍ଦିର ଏଇଟା ରଥ। ଚଣାମମ
ଅନୁଗୂଳରେ କିନ୍ତୁ ଗୋଟେ ବଡ ମନ୍ଦିର ହେଇଚି ରଥ ଜଗନ୍ନାଥ
ହଁ ଜଗନ୍ନାଥ ମନ୍ଦିର ଅଛି ବଡ ମନ୍ଦିର। ଜଗନ୍ନାଥ ମନ୍ଦିର ସବୁଡା କଲେଣି। ଆମର ଏଇ ଆମ ଏପଟେ। ଶରଣ ସୀକ୍ଷେତ୍ର ଗୋଟେ ହେଇଚି ଏଇ ବ୍ରାହ୍ମଣୀ ନଦୀ କୂଳରେ ଜଗନ୍ନାଥ ମନ୍ଦିର। ଏଇଠି ବି ଏ ବର୍ଷ ହବ ରଥଯାତ୍ରା ସେଇଠି ମାନେ ପୁରୀ ଭଳିଆ ପୁରା ବଡ ବଡ କରନ୍ତି। ଏଇଟା ଏ ଯୋଉ ଗୁଡିଆ କାଟେଣୀ ଗୁଡିଆ କାଟେଣି ଭିତରକୁ ଅ ଖଇରିଆ ଗାଁ ରେ ହେଇଚି ଆମର ଗୁଡାଆକାଟେଣି ଇଏରୁ ଭିତରୁଆ। ଏବେ ନୂଆ ମନ୍ଦିର ହେଟା ହେଇଚି ନୂଆ ପ୍ରଚିଷ୍ଟା ହେଇଚି ବ୍ରାହ୍ମଣୀ ନଦୀ କୂଳରେ କିନି। ବଢିଆ ମାନେ ପୁରୀ ମନ୍ଦିର ଭଳିଆ ଭଲ ମନ୍ଦିର ଟେ।
ଡିଷ୍ଟ୍ରିକ୍ ରେ।
ହଁ ହଁ।
ହୁଁ ହୁଁ। ଏବେ ତ ସବୁଆଡ଼େ ଯୁଆଡ଼େ ଜଗନ୍ନାଥ ମନ୍ଦିର କରୁଛନ୍ତି ସବୁ ପୁରି ମନ୍ଦିର ଭଳିଆ କରୁଛନ୍ତି।
ନାଇ ଏବେ ପୁରା ହେଇଚି ବଢିଆ ଦେଖିଲେ ବି ମାନେ ଯିବ ମାନେ ଆଉ ତମୁକୁ ମନ ଖୁସି ହେଇଯିବ ମାନେ ଭଲ ଜାଗାରେ ହେ
କୋଉ ପଟ ସାଇଟ? କାମାକ୍ଷାପଟରେ
ନା ନା। ଅନୁଗୁଳ ପଟେ, ଅନୁଗୁଳ ଲାଇନ୍ ଗଲାବେଳକୁ ଛକ ଆଗ ପଡିବ, ଅନୁଗୁଳ ତାଆଠୁ ତିରିଶ କିଲୋମିଟର ଦୂର ଆହୁରି। ତିରିଶି ଚାଲିଶି କିଲୋମିଟର। ଗୁଡାଏ ଆମେ ଯୋଉ ହିନ୍ଦୋଳ ରାସଳ ଯାଉଛେ ଏଇ ଯୋଉ ଛକଟାରେ ହିଁ ର ଲ ରାଇଟ ସାଇଡ କି ଗଲେ ଭିତର ଗୋଟେ ଗାଁ ଅଛି ଏକଘରିଆ ଗାଁ, ସେଇଟା ବ୍ରାହ୍ମଣୀ ନଦୀକୁୁ, ହଁ
ନୁଅ ନା
ହଁ ତମେ ଜାଣିନ, କିନ୍ତୁ ହେଟେ ଗୋଟେ ବଡ ଜଗନ୍ନାଥ ମନ୍ଦିର ହେଇଛି ମାନେ କେବେଠୁ ହେଲାଣି ଯେ ଏଇ ବର୍ଷ ଯାଇଁକି ପଚିଷ୍ଟା କଲେ ତାଙ୍କୁ।
ମୁଁ କହିଲି ସମ୍ବଲପୁର ସେଇ ବାଟରେ ଯାଉଛୁ ଯାହା ସେତିକି।
ମାନେ ହୁଏ ଆମର କଣ କୁହନ୍ତି କଳସ ଯାତ୍ରା। କଳସ ଯାତ୍ରା କରିକି ତାକୁ ପଚି ଶିଟା
ହଁ ଟଣା ହେଇଥିଲା ଆର ବର୍ଷ ଟଣା ହେଇଥିଲା ନା ଏ ବର୍ଷ ପ୍ରଥମେ ଟଣା ହବ।
ଟଣା ହେଇନି ଯେହେତୁ ଠାକୁରଙ୍କୁ ପ୍ରଚିଷ୍ଟା କରିବେ ହେଇନଥିଲା ଯୋଉ ଇଏରେ ଥିଲେ ଅଣସରଘରେ ଏଇ ଯୋଉ ଉ ମ ଗୋଟେ ଗଛ ମୂଳେ ଥିଲେ ଠାକୁ ଠାକୁର, ତ ତାଙ୍କୁ ଏମିତି ରଥ କରା ହଉନଥିଲା, ଏଇ ବର୍ଷ ତ ରଥ ଟାଣିବେ ହେଟୁ ଠାକୁର ମନ୍ଦିର କୁ ଆସିଲେ ଭାରି।
ହୁଁ, ହୁଁ।
ତାଙ୍କୁ ଇଏ କରୁ ଟଣା ହବା କଥା ଆଉ। ବଡରଥ ହୁଏ, ପୁରା ଏଇ ଇଏ ଭଳିଆ କରିଛନ୍ତି ସେଇଥିଇଁ ତ ଗୋଟେ ବର୍ଷ କରିବେ ବୋଲି ବାହାରିଥିଲେ ତ, ଠାକୁର ହେଠି ଥିଲେ। ସେଇଥିପାଇଁ କେସ ହେଇଥିଲା ପୁରୀ ବାଲା ଆସିକି ଇଏ କରିଥିଲେ। ପଣ୍ଡା ମାନେ। ହଁ ପୁରୀ ପଣ୍ଡା ମାନେ ମାନେ ୟାଙ୍କର ଟା ହାଇଲାଇଟ ହେଇଗଲା ନା।
ହଁ।
ତ ପୁରୀ ପଣ୍ଡା ମାନେ ଆସିକି ହେଲା ଏଇଟା ବି ସେ ଗମେଣ୍ଟ ଟ୍ରଷ୍ଟକୁୁ ଦେଇଦେଲେ ହେଠୁ ଆଉ। ଯେହେତୁ ଏଡେ ବଡ ମନ୍ଦିର ଟେ କରିଦେଲେ ଆଉ ଭଲ ବି ଗର୍ମେଣ୍ଟ ଟ୍ରଷ୍ଟ ରୁ ଦେଲେ ସବୁବେଳେ ସିଏ ମାନେ ରହିବ ଠିକରେ, ମେଣ୍ଟେନାସ ବି ହେଇପାରିବ। ଲୋକ ମଣ୍ଡରେ ଦେଲେ କିଛି ବର୍ଷ ଗଲା ପରେ ଲୋକ ଯିଏ ଯୁଆଡେ ଗଲା ପରେ ଆଉ କରୁନାହାନ୍ତି।
ଏଥର ପଚିଷ୍ଟା ହେଇଥିଲା ବି, ହେଇ ପଣ୍ଡାମାନେ ଆସିକି ତାଙ୍କର କରିଥିଲେ ସବୁ। ତାମାନେ ଠାକୁରଙ୍କ କର୍ମ କରିକି ଯାଇଥିଲେ।
ଆମ ଭଲ।
ଭଲ ମନ୍ଦିରଟେ, କେତେବେଳେ ସୁବିଧା ପାଇଲେ ଆସିକି ଦେଖିବ।
ଆମେ ଯାଉଛୁ ସେଇପଟେ ସମ୍ବଲପୁର, ଗଲେ ହବ ଦେଖିଲେ।
ହଁ ପୁରୀ ମନ୍ଦିର ଭଳିଆ କିଛି ତ ହେଇପାରିବ ନି, ନହେଲେ ପୁରୀ ମନ୍ଦିର ଆମର ବହୁତ ପୁରା କିନ୍ତୁ ପ ବହୁତ ସୁନ୍ଦର ହେଇଛି। ନଦୀକୂଳ ବି ଆହୁରି ବଢିଆ ଲାଗୁଛି, ଲୋକ ବୁଲିବାକୁ ହେଇଟା ଆହୁରି ବି ଦି ତିନିଟା ପାଖରେ ମନ୍ଦିର ଅଛି ନା।
ନଈ ପାଖରେ ହେଇଚି ମାନେ ଭଲ ଲାଗୁଥିବ ବେଶୀ।
ହଁଅଁ କେତେବେଳେ ଆସ ଦେଖିବ ଆଉ। ଆଉ
ତ ଗଲାବେଳେ ଯେ ଯଉ ଟାଉନ ଉପରେ ମନ୍ଦିର ଜଗନ୍ନାଥ ମନ୍ଦିର ହେଇନି ଅନୁଗୁଳ ଟାଉନ ଉପରେ। ସେଇଟା ବି ସୁନ୍ଦର ଦେଖାଯାଉଛି ପୁରା ବାହାରକୁ।
ହଁ ମୁଁ କେମତି ଆଇନି କିନ୍ତୁ ମୁଁ ଜାଣିଛି।
ଠାକୁରଙ୍କ ମନ୍ଦିର ଯଉଁଠି, ଯଉଁଠି ହେଇଛି ସବୁଠୁ ବଢ଼ିଆ ଦେଖାଯାଉଛନ୍ତି।
ଖାସ କରି ଜଗନ୍ନାଥ ମନ୍ଦିର ବଡ ବଡ ହଉଛି ଯୋଉଠେ ହଉଛି।
ଆଜ୍ଞା।
ଖାସ କରି ଏଇ ଯୋଉ ଜଗନ୍ନାଥଙ୍କ ମନ୍ଦିର ହଉଛି ଯୋଉଢ଼େ ସେଠି ବଡ ବଡ ପୁରା ମନ୍ଦିର ହଉଚି।
ହଁ ବଡ଼ ବଡ଼ ମନ୍ଦିର ହେଉଛି ପୁରୀ ଭଳିଆ ବି ପୁରା ଲାଗୁଛି ଯୁଆଡ଼େ ଗଲା ବେଳକୁ ପୁରା
ଷ୍ଟ୍ରକ୍ଚର ଟା ସେଇଭଳିଆ କରିଦଉଛନ୍ତି ନା?
ସମସ୍ତେ କରିଦେଲେଣି ପ୍ରାୟ ଜାଗାରେ ତ ସେମିତି କରିଦେଉଛନ୍ତି।
ହୁଁ। ସେଇଥି ପାଇଁ ଆଉ
ହୁଁ ହୁଁ।
ଆଉ ତମର ରୋଷେଇ ତମ ମାମା କରିୁଥିବେ?
ହଁ ବୋହୁତ ଆ କରୁଚି ରୋଷେଇ ଖାଇକି ତାକୁ ସୁଆଇଲି ତା ଦେହଟା ଭଲ ନାହିଁ ବୋଲି ସେ ଖାଲି କାନ୍ଦୁଛି।
ହଁ।
ଏ ବସି ପଡ଼ିଲି ଆଉ, ଯାଉଛି ଯିବା କୋଉଠି କୁଆଡେ ବୁଲିବି ଟିକେ ବୁଲି ବାଲି ଆସିବା।
ହେଁ ହେଁ ବାପ ଘରକୁ ଗଲେ ତ ଏଇଆ ଆଉ ଏଇୟା ଟିକେ ବୁଲାବୁଲି କରିକି ଟାଇମ ପାସ୍ କରିବା କଥା ବାପଘରକୁ ଆସିଲା ଆଉ ହେଇରା ହଉ
ହଁ ହଉ ରଖୁଛି ହଁ